ହାଲୋ।
ହୁଁ କଣ କରୁଥିଲେ?
ଏବେ ରୋଷେଇ ଚାଲିଥିଲା।
ଆ ରୋଷଇ ଚାଲିଚି।
ଆଜ୍ଞା!।
ଆଉ ଘରେ ସବୁ କଣ କରୁଛନ୍ତି?
ଘରେ ସବୁ ଏମିତି ଅଛନ୍ତି ବସିଛନ୍ତି ଆଉ।
ଆପଣଙ୍କ ଘରେ କିଏ କିଏ ରୋହୁଛନ୍ତି କି?
ଘରେ ଆମର ଦାଦା ଖୁ ଖୁଡି ମୋ ମା ଭାଇ ଭଉଣୀ ଏମିତି ସମସ୍ତେ ଅଛନ୍ତି ଆଉ।
ଆଛା।
ଆଜ୍ଞା।
ଆଉ ଯଦିଓ ଭଲ ଅଛି।
ଆଜ୍ଞା?
ମୁଁ କହିଲି କୁଆଡେ ବୁଲାବୁଲି କରି ଯାଇଛନ୍ତି ନା କଣ?
ନା ବୁଲାବୁଲି କରିବା କୁ ନାଇଁ ନାଇଁ ବୁଲାବୁଲି କରିବା କୁ କୁଆଡ଼େ ଯାଇନି।
ଆପଣଙ୍କ ଏରିଆ ରେ କଣ ମାନେ ପିକନିକ୍ ପ୍ଲେସ ଫ୍ଲେସ କି ବୁଲି ଯିବାକୁ କଣ ଜାଗା ଅଛି ଭଲ?
ହଁ ଆମର ଅଛନ୍ତି ବଳଦେବଜୀଉ ମନ୍ଦିର ଅଛନ୍ତି ଯିବା ପାଇଁ ଭଲ ସ୍ଥାନ ଅଛି ଏଠି।
ଆପଣ କୋଉଠି ରହୁଛନ୍ତି କି ଆପଣ କୋଉ ଅଞ୍ଚଳରେ ରହୁଛନ୍ତି।
ଆଜ୍ଞା?
ଆପଣ କୋଉଠି ରହୁଛନ୍ତି କୋଉଠି।
ଆମର କେନ୍ଦ୍ରାପଡା ଆମ ଘର।
କେନ୍ଦୁପଡ଼ା?
କେନ୍ଦ୍ରାପଡ଼ା।
ଓ କେନ୍ଦ୍ରାପଡ଼ା।
ଆଜ୍ଞା।
ଆଛା। ଆପଣ ଏବେ କଣ ଷ୍ଟଡି କରୁଛନ୍ତି ନା କଣ ନା ଷ୍ଟଡି ସରିଲାଣି?
ନା ଷ୍ଟଡି ସରିଗଲାଣି ଆମର ମୋର କମ୍ପ୍ଲିଟ।
ଗ୍ରାଜୁଏସନ୍ କମ୍ପ୍ଲିଟ୍ ହେଇଗଲାଣି?
ଆଜ୍ଞା।
ଆଗକୁ କଣ ପ୍ଲାନିଂ ଅଛି?
ହଁ ଏମିତି କପିଟିଭ ଏକ୍ଜାମ ଦିଏ ପ୍ରିପାରେସନ ଚାଲିଛି ଏମୀତ ତ ଦଉଛି ଆଉ।
ଆଚ୍ଛା।
ଆଜ୍ଞା।
ଆଉ ଆଗକୁ କେତ୍ ଆସୁଛି ତା ଉପରେ କଣ କହିବୁ କୁହନ୍ତୁ?
ରଥ ଯାତ୍ରା।
ରଥଯାତ୍ରା ଆସୁଛି ତା ଉପରେ ରଥ ଜଗନ୍ନାଥଙ୍କ ପ୍ରତି ଆପଣଙ୍କ କଣ ଅନୁଭବ ରହିଛି? ଆଛ।
ବହୁତ ମୁଁ ତ ମାନେ ତାଙ୍କୁ ମୁ ଭଗବାନଙ୍କୁ ବହୁତ ବିଶ୍ଵାସ କରେ। କିନ୍ତୁ ପୁରୀ ଗଲା ପରେ ମୋର ଆହୁରି ଜଗନ୍ନାଥ ଉପରେ ବିଶ୍ୱାସ ତା ମାନ ବହୁତ ମାନେ ବଢ଼ିଯାଇଛି।
ଠାକୁରଙ୍କୁ ଦେଖିଲା ପରେ।
କିଛି ଅନୁଭୂତି ନାହିଁ ଆପଣଙ୍କର?
ହଁ ଯବେ ମୁଁ ଯାଇଥିଲି ଜଗନ୍ନାଥ ମନ୍ଦିର ଏ ବର୍ଷ ତଳେ ଏ ମାନେ କଣ କହିବି ମୋ ଆଖିରେ ଠାକୁର ଦେଖୁ ଦେଖୁ ଅଟୋମ୍ୟାଟିକ ଲୁହ ଆସିଗଲା ମୁଁ ଜାଣିନି। କଣ ପାଇଁ ଲୁହ ଆସିଗଲା।
ଭାବ ବିହୋଳ ହେଇଗଲେ ଆଉ।
ହଁ ମୁଁ ଜାଣିନି ମାନେ ଅଟୋମେଟିକ ଲୁହ ଆସିଯାଇଛି କେମିତିରି ଏତେ ଭିଡ ମଝିରେ ମୁଁ କେମିତି ଠାକୁରଙ୍କୁ ଦର୍ଶନ କରିବି? ଏଇଥିରେ ଦର୍ଶନ କରିପାରିବି ତ, ସେଠି ଭାବିକି ମନେ କାହିଁ ଲୁହ ଆସିଗଲା ତାପରେ କିଛି ସମୟ ଭିତରେ ଠେଲା ପେଲା ହେଲା ବି ଯେ ମୁଁ ବି ଯାଇଛି ବୋଧେ ପଶିକି ଠାକୁରଙ୍କୁ ଦେଖିଛି ବହୁତ ମାନେ କେତେ ଉଁଚା ଠାକୁର ତା ଆଖିକି ଦେଖିଦେଲା ପରେ ମାନେ ଭାବି ପାରୁନି କି ମୁଁ ମାନେ ପୁରୀ ଆସିଛି ବୋଲି। ଏମିତି ମୋତେ ଫିଲ୍ ହେଲା ଆଉ ତାପରେ ଆସିକି ବି ଠାକୁରଙ୍କୁ ବି ପୂର୍ଣ୍ଣମୀ ଦେଖିଛି ଆଜ୍ଞା।
ମୁଁ କହିଲି ଆପଣ ତିିନିଠାକୁରଙ୍କୁ ଏକାବେଳେ ଦର୍ଶନ କଲେ?
ହଁ ମନ୍ଦିରରେ ଯାଇ ଦର୍ଶନ କରିଛି।
ଆଚ୍ଛା।
ତାପରେ ଠାକୁରଙ୍କୁ ବି ସେ ସ୍ୱପ୍ନ ବି ଦେଖିଛି ବହୁତ ମାନେ ଦେଖିଛିି। ମୁଁ ଠାରଙ୍କୁ କୋଳେଇକି ଧରିଛି ଠାକୁରଙ୍କ କୋଳକୁ ଆସିଛନ୍ତି, ଏମିତି କିଛି ସ୍ବପ୍ନ ତାପରେ ଆସିଲା ପା।
ଠାକୁରଙ୍କୁ ବହୁତ ଶ୍ରଦ୍ଧା କରୁଛନ୍ତି ଲାଗୁଛି।
ହଁ ମୁଁ ତ ଭଗବାନଙ୍କୁ ବହୁତ ବିଶ୍ଵାସ କରେ ତାଙ୍କ ପାଇଁ ତ ବାଟ ଚାଲୁଛି।
ଆପଣଙ୍କ ଷ୍ଟଡି ଲାଇଫ କେମିତି କଣ ଥିଲା କୁହନ୍ତ?
ବହୁତ ଭଲଥିଲା ମୁଁ ତ ଏମିତିରେ କା ସହିତ ଏତେ ମିଶେନି କଥାବାର୍ତ୍ତା କରେନି କେବଳ କଲେଜ ଟାଇମ୍ରରେ ଯିବି କ୍ଲା କରିବି କଲେଜ ରେ ଫେରିବି। ତ ବୁଲାବୁଲି ଏମିତି ବି କାହା ସହିତ କରେନି, ତ ଯେତିକି ପାଠ ପଢେ ସେତିକି ଆବଶ୍ୟ ପାଠ ପଢ଼ିବି ତାପରେ ଘରକୁ ମୁଁ ଆସେ। ବହୁତ ଭଲ ଥିଲା ମୋର।
ଆପଣଙ୍କ ଟେନ୍ଥ ମାର୍କ, ପ୍ଲସ୍ ଟୁ ମାର୍କ କେତେ କଣ ଥିଲା?
ମୋର ଫିଫ୍ଟି ଫାଇଭରେ ଏଭଭ୍ ଥିଲା।
ଟେନ୍ଥ।
ହଁ। ହଁ
ପ୍ଲସ୍ ଟୁ।
ହଁ ପ୍ଲସ ଟୁରେ ବି ସେମିତି ଥିଲା ସେ ଫିଫଟି ଥିଲା।
ଗ୍ରାଜୁଏସନ କଣ?
କଣ କହିଲେ?
ଗ୍ରାଜୁଏସନ କୋଉଠି କରିଥିଲେ?
ଆମେ ସେଇ କେନ୍ଦ୍ରାପଡାରେ ପଢ଼ି ଥିଲେ ସବୁ ସେଇ ଆମ କେନ୍ଦ୍ରାଡାରେ କ
ଷ୍ଟ୍ରୀମ୍ କଣ ନେଇ ଥିଲ?
ଷ୍ଟ୍ରୀମ ନେ ଆଟ୍ସ।
ଆମର ତ ଷ୍ଟଡି ଚାଲିଛି ଆଉ।
ଆପଣ କଣ ପଢ଼ିଛନ୍ତି?
ଫ୍ୟାଟ୍।
ହଁ
ପଢୁଛି ଗ୍ରାଜୁଏସନ ଚାଲିଛି ସେକେଣ୍ଡ ଇଅର୍।
ଆଜ୍ଞା ଭଲ ମନ ଦେଇ ପଢ଼ନ୍ତୁ।
ସେମତି ଆଉ।
ଉ ହୁଁ।
ଅ ମୋବାଇଲ ବିଷୟରେ କିଛି କୁହନ୍ତୁ ମୋବାଇଲ କେତେ ଉଁ ଭଲ କେତେ ଖରାପ ଲୋକ ଆଜି ଆଗାମୀ ପିଢିରେ ଛୁଆ ମାନେ ଆସୁଚନ୍ତି ତାଙ୍କ ପାଇଁ କଣ ଉପ-ମାନେ ଉପଯୋଗ ରହିବ ତାର ସଦ୍ ଗୁଣ କଣ
ମୋ ମତରେ ଆଗାମୀ ମାନଙ୍କ ପିଲାଙ୍କ ମାନେ ପାଇଁ ମୋବାଇଲ ଟା ୟୁଜ୍ ନକରିବା ବହୁତ୍ ଭଲ। ଯେତିକି ଆବଶ୍ୟକ ତ ସେତିକି ୟୁଜ୍ କରିବେ। କେବଳ ଅ-ମାନେ ଅଯଥାରେ ତାଙ୍କୁ ମୋ ଉ-ଫୋନ୍ ଦବାଟା ବହୁତ୍ ଖରାପ୍। ଆଜିକାଲି ଫୋନ୍ ତ ଛୁଆ ବାଟ ହିଁ ଚାଲୁନାହାନ୍ତି। ତ ମାନୁ ବି ନାହାନ୍ତି। ତ ମୋ ମତରେ ଫୋନ୍ ନ ଦବାଟା ହିଁ ବହୁତ୍ ଭଲ ବହିରେ ତ ପାଠ ଅଛି ନା ବହି ପଢି କଣ ପାସ୍ କରିପାରିବେନି।
ହୁ
ଆମେ ତ ପୁଣି ତ ବହି ପାଠ ପଢି ତ ଆସିଚୁ ନା ଏତେ ବାଟ ପୁଣି।
ଆପଣଙ୍କୁ କଣ ଭଲ ଲାଗିବ?
ଖାଇବା?
ଖାଇବା ହଉ ପିନ୍ଧିବା ହଉ ନାଚିବା ଗାଇବା କଣ ଭଲ ଲାଗେ?
ହଁ ମତେ ଗୀତ ବୋଲିବାକୁ ଭଲ ଲାଗେ ଆଉ ଏମିତି ଗୀତ ବୋଲିବାକୁ ଭଲ ଲାଗେ ଆଉ ଡ୍ୟାନ୍ସ୍ କରିବା ପାଇଁ ବହୁତ ବି ଇଚ୍ଛା କିନ୍ତୁ ସେମିତି ବହୁତୁ ମାନେ ଆ କ୍ଟିଙ୍ଗ୍ କରିବା ପାଇଁ ବହୁତ୍ ଇଚ୍ଛା ମାନେ ଯେମିତି ରିଲ୍ସ୍ ତ ଦୁଇରେ ପିନ୍ଧିବାକୁ ଏଇ ଡ୍ରେସ୍ ମୋ ପସନ୍ଦର କୁର୍ତ୍ତୀ ହଉ ଚୁଡିଦାର୍ ପିନ୍ଧିବା ଭଲ ଲାଗେ ଖାଇବା ହେଲେ ଭାତ ଭେଣ୍ଡି ଆଳୁ ତରକାରୀ ବି ମୋ ପସନ୍ଦ୍।
ଆପଣ କଉଠି କେତେବେଳେ ଅଡିସନ୍ ଯାଇଚନ୍ତି ଗୀତ ଗୀତ ପାଇଁ?
ନା ସେମିତି ଆମ ଘରେ ଆଲାଓ କରନ୍ତିନି ମୁଁ ସେମିତି କେବେ ଯାଇନି କଉଠିକି। ମୁଁ ନିଜେ ନିଜେ ମୋର କଲେଜ୍ ଫଙ୍କ୍ସନ୍ କେବେ ଆଟେଣ୍ଡ୍ କରିନି।
ଆଛା ଆପଣ ଆପଣଙ୍କ ଘରେ ବଡ ମାନ୍- ମାନେ ଆପଣଙ୍କ ଭାଇ ଭଉଣୀ ଭିତରେ ଆପଣ ବଡ?
ମୁଁ ସାନ ମୋ ଭାଇ ଭଉଣୀ ଅଛନ୍ତି ଉପରେ।
ଭାଇ ଭଉଣୀ ମ୍ୟାରେଜ୍ ସଇଲାଣି ତାହେଲେ?
ହଁ ଚାଲିଚି ମ୍ୟାରେଜ୍ ସମସ୍ତଙ୍କର ଆଉ।
ହେଇନି ଚାଲିଚି?
ମାନେ ସରିଚି ପ୍ରାୟେ ଆଉ ଅଛନ୍ତି ଆଉ ଏମିତି ଆଉ।
ହଁ
ଆଜ୍ଞା।
ଆପଣ କଣ ହିନ୍ଦୁ?
ଆଜ୍ଞା।
ଆପଣଙ୍କର ସେଠି କଣ ମାନେ ବଡ ଫେଷ୍ଟିଭାଲ୍ କଣ କି ଫେମସ୍ କଣ?
ଆମର ସେଠି ବଡ ଫେଷ୍ଟିଭାଲ୍ କହିଲେ ଏମିତି ରଜ ତ ହୁଏ ତ ଆମ ଗାଁ ରେ ବି କାର୍ତିକେଶ୍ଵର ପୂଜା ହୁଏ ଏମିତି ଆଉ। ସେମିତି ଏଠେ କିଛି ଫେମସ୍ ହେରା ନଥାଏ କିଛି।
ହ
କିନ୍ତୁ ମୁଁ ପ୍ରାୟେ ଯାଇକି ବୁଲାବୁଲି ବି କରିପାରେ ଯାଇପାରେ କିନ୍ତୁ ମତେ ଭଲ ଲାଗେନି ସେ ଗହଳି ପହଳି ମୁଁ ଯାଏନି।
ଆଛା ଆପଣ ମୁ ତ ଆପଣ କେବେ ଭାବି ନାହାନ୍ତି କି ଏବେ ମୁଁ ଘରେ ଅଛି ଭଲରେ ଅଛି। ବାବା ମାମା ଅଛନ୍ତି ଟେନସନ୍ ନଉନି। ମ୍ୟାରେଜ୍ ହବ, ମ୍ୟାରେଜ୍ ପରେ କେମିତି କଣ ହବ? ନୂଆ ଘରୁକୁ ଯିବି।
ସେମିତିତ ଲାଇଫରେ ଅଛି ନାଇଁ କେମତି କହିଲେ ତ କହିପାରିବିନି ଟେନସନ୍ ତ ବହୁତ୍ ଅଛି। ଆଡେ କ୍ୟାରିଅର ଚିନ୍ତା ଆଡେ ଫ୍ୟାମିଲ ପାଇଁ ଆଡେ ନିଜ ଭବିଷ୍ୟତରେ ନିଜେ ଏଠି କଣଟା ଗୋଟେ ମାନେ ଯୋଉ ଶାଶୁଘରୁକୁ ଯିବେ କେମତି କଣ ଚଳିବ, ସେଟା ବି ମଣିଷ ଟେନସ ସବୁ ତ ଝିଅ ଜନମ ମାନେ ଦି ପଟୁ ଭାବିବାକୁ ପଡିବ ଉଭୟ ପଟରୁ। ଘର ଲୋକଙ୍କ କଥା ପ୍ଲସ୍ ସେପଟକୁ ଗଲେ ଶାଶୁ ଘରୁକୁ ଗଲେ ଶାଶୁଘର ଲୋକଙ୍କ କଥା। ତ ସେଟା ନିଜ ଉପରେ ଡିପେଣ୍ଡ କରେ କେମତି କଣ ହ୍ୟାଣ୍ଡେଲ କରିବ ସେଟା ସମୟ ଓପେରେ ଡିପେଣ୍ଡ କରେ ସିଚୁଏସନ୍ ଦେଖିକିନି। ହୁଁ
ଆପଣଙ୍କ ଘରେ ମ୍ୟା ମ୍ୟାନେ ମ୍ୟାରେଜ୍
କଁ କଇଲେ? ହାଲୋ।
ହାଲୋ, ମୁଁ କଇଲି ଆପଣଙ୍କ ଘରେ ମ୍ୟାରେଜ ପାଇଁ ଫୋ ମୁଁ କଇଲି ମ୍ୟାରେଜ୍ ପାଇଁ କେତେବେଳେ ଫୋର୍ସ କରିସନ୍ତି ନା କୁହନ୍ତି ତୁ ଆଗ ତମ କ୍ୟାରିଅର ଦେଖେ କଣ?
ନାଇଁ ଆମ ଘରେ କହନ୍ତି ତୁ ଆଗେ କ୍ୟାରିଅର ଦେଖେ ତା ପରେ ତ ସେମତି କିଛି ମ୍ୟାରେଜ କେମ୍ ଫୋର୍ସ କରିନାଆନ୍ତି।
ଆଚ୍ଛା! ଆଉ ଆପଣ ଆପଣ ସାଙ୍ଗ ମାନଙ୍କ ସହିତ ସବୁ ଅଛନ୍ତି ଏବେ ଲିଙ୍କ୍ ରେ ନା ସବୁ ମାନେ
ସେମିତି ଅଛି। କିନ୍ତୁ ଏତେ ବି ଲିଙ୍କ୍ ରେ ନାହିଁ ମତେ ବି ଏତେ ଫ୍ରେଣ୍ଡ ସିପ୍ ଏତେ ଆଜିକାଲି ସମୟ ଟା ବହୁତ ଇଏ ହେଇଲାଣି ତ ନିଜେ ହିସାବ ନିଜେ ରହିବା ଟା ଭଲ। ଯେତିକି ଭାଇ ଟାଇମ୍ ଦେବ ଆମ ପାଠ ପଢା ଟାଇମ୍ ଦବା, ନହେଲେ ନାଇଁ ଘର ଫ୍ୟାମିଲ ସଇତ ଟାଇମ୍ ଦବା ଯଦି କିଛି ଏକ୍ସଟ୍ରା କାମ କରୁଛ ତା ପାଇଁ ଟାଇମ୍ ଦବା ଏତିକି ହିଁ ଠିକ୍।
ଆଚ୍ଛା।
ଆଜ୍ଞା!
ଆଉ ଆପଣ କଣ ପଚାରନ୍ତୁ ପଚାରିଆ କଥା?
ଆଉ ଆପଣଙ୍କ ଲାଇଫ୍ ଟା କେମତି କଁ ଚାଲଚି କୁହନ୍ତୁ?
କଣ କଇଲେ ଆପ୍ ମୋ ଲାଇପ୍?
ଆଜ୍ଞା!
ଆମର କଣ ଆମର ତ କଇଲେ ଖାଅ ପିଅ। ପାଠ ପଢିବାର ଅଛି ପଢ, ଘରେ ବସ ଆଉ କଣ?
ଘରେ ସମିତେ ଭଲ ଅଛନ୍ତି।
ହଁଅଁ ଭଲ ଅଛନ୍ତି।
ଆଜ୍ଞା! ଆଉ ଉମ ଦେହ ମୁଣ୍ଡ ସବୁ ଠିକ୍ ଠାକ୍ ଅଛ ତମର।
ହୁଁ।
ରେଜେଲ୍ଟସ ସବୁ କେମତି କଣ ହେଇଚି? ସେମିଷ୍ଟର ଚାଲିଥିବ ଭଲ ହେଇଛି।
ହଁ ଏବେ ସେମିଷ୍ଟାର ଫାଷ୍ଟ ସେମିଷ୍ଟାର ଆମ ରେଜଲ୍ଟ ରିସେଣଟ୍ଟ ବାହାରିଥିଲା ଏଁ ଏଁ ଟୁ ଡେଜସ୍ ରେ ରିସେଣ୍ଟ।
ଆଜ୍ଞା!
ଦି ଦିନ୍ ତଳେ ବାହାରିଥିଲା ଭଲ ଆସଚି କିଛି ଖରାପ୍ ନାଇଁ।
ତ ଆଗୁକୁ ବି ଭଲ ପ୍ରିପାଏରେସନ୍ ହୁଅନ୍ତୁ। ପାଠ ପଢ଼ାରେ ଧ୍ୟାନ ଦିଅନ୍ତୁ। ଫୋନ୍ ବି କମ୍ ମାନେ ଯେତିକି ଆବଶ୍ୟକ ୟୁଜ୍ କରିବେ।
ହୁଁ
କିଛି ଗୋଟେ ପୂରଣ କରନ୍ତୁ ଆଉ।
ମାନେ ତ ମୋବାଇଲ ଧରିନଥିଲି ଏବେ ଗ୍ରାଜୁଏସନ ପରେ କିଣା ହେଇଚି।
ନାଇଁ ମୋବାଇଲ ଧରନ୍ତୁ। ଯେତିକି ଆବ ସେତିକି ୟୁଜ୍ କରନ୍ତୁ। ପାଠ ପଢୁଚନ୍ତି ନା ପାଠ ପଢ଼ା ଫୋକସ କରନ୍ତୁ ସବୁ ବେଳେ। ଭବିଷତରେ କିଛି ଯଦି ଭଲ ପଇସା ଇନ ପହଞ୍ଚି ପାରିବ। ତ ସେଇଟା ଆପଣ ପାଇଁ
ନାଇଁ ଆମ ମୁଁ ଟେନ୍ଥ ରେ ମୋବାଇଲ୍ ଟେ ବେଶୀ ୟୁଜ୍ କରିଦେଲି ତ ସବୁ ମୋର ମାର୍କ କମିଗଲା। ତାପରେ ପ୍ଲସ ଟାଇ ମୋବାଇଲ ଧରିଲିନି ହଁ।
ଆଜ୍ଞା!
ଆଉ ଟିକେ ଏଥିରେ ଅଧିକ ଗେନ୍ କଲି।
ଆଞା!
ଟେନ୍ଥଥିଲା ନା ଥ୍ରି ନାଇନଫାଇବ ମାର୍କ ଥିଲା। ହଁ ପ୍ଲସ ଟୁ ରେ ସୋ ଯେହେତୁ ଦେଖିଲେ ନାଇଁ ମୋବାଇଲ ୟୁଜ୍ କଲେ ପଢାରେ ମନେ ରହୁନି ସେମତି। ସବୁଆଡୁ ଭାବିକି ନିଜେ ମ୍ୟାନେଜ୍ କରିକି ପଢାପଢି କରିକି କଲି। ଓ ଏଟି ପରସେଣ୍ଟ ରହିଲା।
ଆଜ୍ଞା!
ଆଚ୍ଛା, ଓ ହଉ ମୋର ଆଉ ଗୋଟେ କଲ ଆସିଲାଣି।
ଠିକ୍ ଅଛି।
ମୁଁ ରଖିଦେଉଛି ମ୍ୟାମ୍।
ଆଜ୍ଞା, ହଁ ଜଗନ୍ନାଥ।